ହ୍ୟାଲୋ।
ହ୍ଯାଲୋ।
ଆଜ୍ଞା ନମସ୍କାର୍।
ଭାଇ ଶୁଭୁଛି?
ନମସ୍କାର୍।
ଆଜ୍ଞା, କଣ କରୁଛନ୍ତି ଆପଣ? ଏଇ ସାର୍ ବସିଛି ଘରେ।
ଆଜ୍ଞା, ଆଜ୍ଞା ମୁଁ ଏଇ ଆଜ୍ଞା ଟିକେ ବସିଥିଲି ଏବେ ଟିକେ ବିଲୁକୁ ଯିବି।
ଅ ଆପଣ ବିଲ ଆଡ଼େ କାମ ରେ ଯିବେ।
ଆଜ୍ଞା, ଆଜ୍ଞା ବିଲରେ କାମ ଅଛି ଆମର ଚାଷ ଚାଲିଛି ବା ଏବେ।
ଓହୋ ଚାଷ ବାସ ତାହେଲେ କରନ୍ତି ଆପଣ। ଆପଣ ସାର୍ ଚାଷ ବାସ କରନ୍ତି ଆଜ୍ଞା।
ଆଜ୍ଞା।
ଚାଷ ବାସ ମାନେ ଏ ନ ବିଲ ବାଡ଼ି ପାଣି ଫାଣି ସେପଟେ।
ତା ସହିତ ମାଛ ବି ଆଜ୍ଞା ମାଛ। ଚାଷ ବି ଆମର କରନ୍ତି ଆଜ୍ଞା ମାଛ। ଚାଷ କରନ୍ତି ତାପରେ ଧାନ ଭାନ ଚାଷ ବି ଅଛି ସେଟା କରନ୍ତି।
ଆଜ୍ଞା, ମାଛ ଚାଷ ଆପଣ କେମିତି କରନ୍ତି ସାର୍?
ଆଜ୍ଞା ଆମର ଗଡ଼ିଆ ଅଛି।
ଆଜ୍ଞା।
ଆଜ୍ଞା ଗଡ଼ିଆ ଅଛି ତ ସେ ଗଡ଼ିଆରେ ମାଛ ଆଣିକି ଯାଆଁଳ ଛାଡିବୁ ମାନେ ଏଇ ଯୋଉ ଛୋଟ ଛୋଟ ମାଛ।
ଆଜ୍ଞା।
ଆଜ୍ଞା ତାପରେ ତାକୁ ସେଠି ଛାଡ଼ି ତାପରେ ସେଇଠି ବଡ଼ ହୋଇ ନହେଲେ ଦାନା ଆମର ମଝିରେ ମଝିରେ ନେଇକି ପକାଉ। ସକାଳୁ ଟିକେ ସକାଳୁ ପକାଉ ସନ୍ଧ୍ୟାବେଳେ ଟିକେ ପକାଉ ଆଜ୍ଞା ଆଉ ତାପରେ ଟିକେ ଜଗିବାକୁ ପଡ଼େ ଯେହେତୁ ମାଛ କେହି ଖାଇବେନି ମାନେ ଧରିକି ନେଇଯାଆନ୍ତି ନା।
ଆଜ୍ଞା, ଆଜ୍ଞା।
ଆଜ୍ଞା, ତାପରେ ସେଇଟା ଏବେ ପକେଇଛୁ ତ ଏବେ ମାଛ ଟିକେ ଟିକେ ବଡ଼ ହେଇଛନ୍ତି ତ ଆଉ କିଛି ଦିନ ଗଲା ପରେ ବଡ଼ ହେଲା ପରେ ତା ପରେ ଧରିକି ତାକୁ ବିକିବୁ।
ଅହୋ ଆପଣ ସାର୍ କଣ?
ନାଇଁ ବେଶୀ କିଛି ଇଏ ନାହିଁ ଆପଣ ବହୁତ ସହଜରେ ବି କରିପାରିବେ।
ଆଜ୍ଞା, କେମିତି କଣ? କେମିତି ଜଣେ ଚାହିଁବ ଜଣେ କୃଷକ କେମିତି ମାଛ ଚାଷ କରିପାରିବ ସାର୍।
ଆଜ୍ଞା ସେମିତି ତ କିଛି ନାଁଇ ଯେ ଆପଣଙ୍କ ପ୍ରଥମେ ଗୋଟେ ଗଡ଼ିଆ ଥିବା ଦରକାର ନହେଲେ ଗୋଟେ ଗଡ଼ିଆ ଖୋଲିବେ ଆପଣ। ଆପଣ ବି ତ ଜାଣିଥିବେ ସରକାରଙ୍କ ତରଫରୁ ଏବେ ଗଡ଼ିଆ ବି ଆସୁଛି ମାଛ ଚାଷ ପାଇଁ।
ଆଜ୍ଞା।
ଆଜ୍ଞା ତ ସେଥିରେ କଣ କରିବେ ଆପଣ ଖୋଳିବେ ଖୋଳିକି ଆପଣ ମାଛ ଆଣିକି ଛାଡ଼ିବେ। ଭଲ ମାଛ ଟିକେ ଦେଖିକି ଆଣିବେ ମାନେ ଗୋଟେ ଗୋଟେ ଯେ ଆପଣ ଜାଣିଛନ୍ତି ସେ ଜମା ବଢନ୍ତିନି
ଆଜ୍ଞା
ଏ ତ ସେଇଥି ପାଇଁ ଟିକେ ଦେଖିବେ ଯେମିତି ଭଲ ଜାଗା ଯେମିତି କୋଉ ଜାଗାରେ ଏଇ ଟିକେ ଭଲ ମିଳେ ତ ସେଠି ଦେଖି ଆଣି
ଆଜ୍ଞା ଆଜ୍ଞା ଆଉ ସେ ଆପଣ କଣ କେମିତି ସେପଟେ ଆପଣଙ୍କ ଆଡେ ଯୋଉ ବର୍ଷା ଫରସା କେମିତି ଏବେ ହଉ
ଆଜ୍ଞା ବର୍ଷା ତ ଏବେ ହଉଛି ଆମ ଆଡେ ଛାଡି ନେଇ ଯେହେତୁ ଲଘୁଚାପ ପଡିଛି ଲଘୁଚାପ ର ପ୍ରଭାବରେ ଓଡିଶା କୁ ବର୍ଷା ହଉଛି।
ଆଜ୍ଞା
ଆଜ୍ଞା ସ୍ନାନ ପୂର୍ଣ୍ଣିମା ସ୍ନାନ ପୂର୍ଣ୍ଣିମା ଦିନଠୁ ବର୍ଷା ହଉଛି ଏପଟେ।
ଆଜ୍ଞା ଆପଣଙ୍କ ଘର କୋଉଠି କି?
ଆଜ୍ଞା ଆମ ଘର ଏପଟେ ରାମଚନ୍ଦ୍ରପୁର।
ଆଜ୍ଞା ଆଜ୍ଞା ଆମ ଘର ସାର୍ କେଉଁଝର।
ଆଜ୍ଞା ତାହେଲେ ତ ଆପଣ ଆଜ୍ଞା। ଆପଣଙ୍କ ଆଡେ ତ ବେସି ବର୍ଷା ହଉଥିବ ଯେହେତୁ ବେଶ ଜଙ୍ଗଲ ଅଛି ଆପଣଙ୍କ
ଆମର ସାର୍ ମାନେ ଆପଣ ରାମଚନ୍ଦ୍ରପୁର କେଉଁଝର ରେ ବି ଯାଉଥିବ ମେ ବି।
ଆଜ୍ଞା।
ଆଜ୍ଞା କିନ୍ତୁ ଆମର ପ୍ରପର କେଉଁଝର ମାନେ କେଉଁଝର ଡିଷ୍ଟ୍ରିକ୍ଟ ଯୋଉ କୁହନ୍ତି କେଉଁଝର ଡିଷ୍ଟ୍ରିକ୍ ଯୋଉ ମାନ ତାର ଅ ବ ଯୋଉ ଯେମିତି କହନ୍ତି ପଡ଼ୋଶୀ ଯେମିତିକି ଜିଲ୍ଲା ହେଉ କି ଇଏ
ଆଜ୍ଞା ଆଜ୍ଞା ତ ପ୍ରପର କେଉଁଝର ମାନେ ତ ଆପଣ ତାହେଲେ ତ ଲାବନ୍ୟ ଛକ ଜାଣିଥିବେ।
ଲାବଣ୍ୟ ଛକ ଆଜ୍ଞା ହଁ ହଁ ଲାବଣ୍ୟ ଛକ ଜାଣିଲି।
ଆଜ୍ଞା ନରୟଣପୁର ଜାଣିଛନ୍ତି। ଆଜ୍ଞା ନରଣପୁରରେ ଆଜ୍ଞା ପେଟ୍ରୋଲ୍ ଟାଙ୍କି ଟା ସେ କୋଉ ପାଖରେ ଅଛି କି?
ନରମପୁରରେ ସାର୍ ନରଣପୁର ମୁଁ ଯାଇଛି ପରୀକ୍ଷା ଦେଇତେ ଥରେ ମୁ ଏଇ ଯାଇଥିଲି କେଉଁଝର ରୁ। ମୁଁ ସାର୍ ଗାଁ ରେ ଏତେ ରୁହା ରୁହି କରରେ ନି ତ କେଉଁଝରରେ ଟିକେ ଏତେ ସେ ବିଷୟରେ ମୋର ଧାରଣା ନାହିଁ।
ଆଜ୍ଞା ସେ ପାଖରେ ତ ବୁଲାବୁଲି କରିବା ପାଇଁ ବି ବହୁତ ଜାଗା ଅଛି କୋଉ କୋଉ ଜାଗା ଆପଣ ଯାଇଛନ୍ତି କି?
ଆଜ୍ଞା ସାନ ଘାଗରା ଯାଇଛି ବଡ ଘାଗରା ଯାଇଛି ଆଉ ଆମର ଯେମିତି କିି ତାରିଣୀ ମନ୍ଦିର ମୁ ଯାଇଛି।
ଆଜ୍ଞା ଆ ବଲଦେବ ଜିଉ ମନ୍ଦିର ଦେଖିନାହାନ୍ତି ଆପଣ କେଉଁ ଜଝାଗରାରେ ରହିକି। ମୁଁ ଲି କେଁଝରେ ରହିିକି ବଲଦେବ ଜୀଉ ମନ୍ଦିର ଦେଖିନାହାନ୍ତି।
ନାଇଁ ନାଇଁ ଆଜ୍ଞା ସେଟା ଦେଖିନି ମୁଁ ତାହେଲେ ସେ ଟିକେ
ଆଜ୍ଞା।
ସେସବୁ ମନ୍ଦିର ଇଏରେ ମୋର ଟିକି ସାର ବିଶ୍ୱାସ ଫିଶ୍ୱାସ ଟିକେ କମ୍ ଅଛି।
ଆଜ୍ଞା ତାହଲେ କେଉଁଝର ରେ ଆପଣ ଆଜ୍ଞା ପୂଜା ପର୍ବ ର ସବୁ କଣ କଣ ହୁଏ ମୁଁ ତ ଜାଣିବାର ତ ସେଠି ଆପଣ କଣ କଣ ହୁଏ ଟିକେ କହୁନାହାନ୍ତି।
ଆଜ୍ଞା ଦଶହରା ହୁଏ ତ ସେଠି ଭଲ ଦୁର୍ଗା ପୂଜା ହୁଏ। ଆଉ କାଳୀ ପୂଜା ବି ସାର ଭଲରେ ହୁଏ ଆଉ ଆମର ଏମିତି ଦୀପାବଳି ଯୋଉ କୁହନ୍ତି କାଳୀ ପୂଜା ସହିତ ଯେମିତି କି ଆମର ବାଣ ଫାଣ ଫୁଟା ଯାଏ ସେ ସବୁ ସମୟରେ ସେ ସବୁ ବି ଭଲରେ ପାଳନ କରାଯାଏ।
ଆଜ୍ଞା ଆଜ୍ଞା।
ଆଜ୍ଞା। ଆପଣ ସାର୍ କେଉଁଝରରେ ଥିଲା ଭଳିଆ ଲାଗୁଛି ଆପଣ କେବେ କାମ ଫାମ କରନ୍ତି ବୋଧେ ସେଠି ନା ଆପଣ କେଉଁଝରରେ ଥିଲା ଭଳିଆ ଲାଗୁଛି ଆପଣଙ୍କ କଥାବାର୍ତ୍ତ ରୁ।
ଆଜ୍ଞା ମୁଁ କେଉଁଝରେ ରହିିକି ପଢାପଢି କରୁଥିଲି ବା ମୁଁ ଏବେ ଘରକୁ ପଳେଇ ଆସିଛି।
ଆଜ୍ଞା ଆଜ୍ଞା ତାହେଲେ ସେଇଥିରୁ ଆପଣ ଜାଣିଛନ୍ତି କେଉଁଝର ସବୁ ବିଷୟରେ।
ଆଜ୍ଞା କେଁଉଁଝର ରେ ବି ଗଣେଶ ପୂଜା ବି ଆଜ୍ଞା ରହିଛି ଦେଖିଚି ଯେହେତୁ ତିନି ବର୍ଷ ସେଇଠି ରହିଛି।
ଆଜ୍ଞା।
ଆଜ୍ଞା ତିନି ବର୍ଷ ରହିଛି ଯେତବେଳେ ତ ସେଠି ଗଣେଶ ପୂଜା ବି ଆଜ୍ଞା ବହୁତ ବଡ଼ ବଡ଼ ହୁଏ ମୂର୍ତ୍ତି ଆପଣ ଦେଖିବେ ଘର ଦଶ ଫୁଟ୍ ସେ ଦଶ ଫୁଟ୍ ଆହୁରି ବଡ ବଡ ମୂର୍ତ୍ତି।
ଆଜ୍ଞା ତ ବହୁତ ପଇସା ଲାଗୁଥିବ ସେ ସବୁ ଜିନିଷ କରିବା ପାଇଁ।
ଆଜ୍ଞା ଆଜ୍ଞା ସେଠି ଆଜ୍ଞା କିଛି ନାହିଁ ସେଠି ଠି ଆଜ୍ଞା ଆପଣ ମାନେ କଣ କୁହନି ସେଠି ଆପଣ ଦୋକାନ ବଜାର ଦେଇଥିବେ ମାନେ ରାସ୍ତା ସାଇଟ ରାସ୍ତାରେ ମାନେ ମା ସେଠି ଗୋଟେ ରୋଡ ଅଛି ମାଇନିଂ ରୋଡ ଆଜ୍ଞା ତ ସେଠି ଜଣେ ଜଣେ ପାଞ୍ଚ ହଜାର ଦଶ ହଜାର ଏମିତି ତୁ ଦବାକୁ ବାଧ୍ୟ।
ବାଧ୍ୟ ଆଜ୍ଞା ନୁହେଁ କି।
ସେଠି ବି ମାନେ ଯେହେତୁ କଲେଜ ଟା ପାଖରେ ତ ମେସ୍ ବି ବହୁତ ଅଛି ତ ମେସ୍ ଗୋଟେ ଗୋଟେ ଆଜ୍ଞା ଆପଣ ଦବାକୁ ମାନେ ସେ ଯେତିିକି କହିବେ ତାକୁ ଦବାକୁ ବାଧ୍ୟ ଯେହେତୁ ସେମାନେ ଲୋକାଲ ସେଠି।
ଆଜ୍ଞା ନିହାତି ନିହାତି ଆଜ୍ଞା ଲୋକାଲ ଯେହେତୁ ସେମାନେ ମାନେ ସ୍ଥାନୀୟ ବାସିନ୍ଦା ସେଥିପାଇଁ ପଇସାର ଯାହା କହିବେ ତାକୁ ଆମେ ବାଧ୍ୟ
ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ବି ଥରେ ସେଠି କଣ ହେଇଥିଲା ନା ଥରେ ଯୋଉ ମେସ୍ ରେ ରହୁଥିଲି
ଆଜ୍ଞା।
ଆଜ୍ଞା ଥରେ ମାନେ ଚାନ୍ଦା ମାନେ ମାଗିବା ପାଇଁ ଆସିଥିଲେ ମାନେ ଗଣେଶ ପୂଜା ପାଇଁ ଆଜ୍ଞା ସେହି ପାଖରେ ହୁଏ। ତ ସିଏ ମାନେ ସିଏ ଅଧିକ କହିଲେ ଟିକେ ତ ସେ ଯଉ ଘରର ସେ ମାଲିକ ଥିଲେ
କେତେ କଣ ଟଙ୍କା କହିଲେ ଆପଣଙ୍କୁ?
ଆଜ୍ଞା ମାମୁଁ କୁ ତ ନୁହେଁ ମାନେ ସିଏ କଣ କହିଲେ କୁହନା ମାନେ ଘର ମାଲିକକୁ ତ କହିଲେ କହିଲେ ଯାହା ମାନେ ଯେତିକି
ଆଜ୍ଞା -ଆଜ୍ଞା -ଆଜ୍ଞା।
ମେସ୍ ରେ ଯେତିକି ସବୁ ପିଲା ରହୁଥିଲେ ସମିସ୍ତିଙ୍କୁ କହିଲେ ଜଣ ଜଣିକା ଆପଣ ପାଁ ଶ ଟଙ୍କା ନାଖେ ଦେବେ। ମାନେ ସେ କହିଲେ ତମେ ଯେମିତି ହେଲେ ବି ଦବ।
ଆପଣ ଦେଲେ?
ଆଜ୍ଞା ନାଇଁ ପାଁ ଶ ଟଙ୍କା ତ ନଥିଲା ମୋ ପାଖରେ ଶହେ ଟଙ୍କା ଥିଲା ମୁଁ ଶହେ ଟଙ୍କା ଦେଲି। ଆଜ୍ଞା କିନ୍ତୁ ସେମାନେ କହିଲେ ଯେ ନା ଆ- ମାନେ ସେମାନେ କହିଲେ ଯେ ନାଇଁ ପାଁ ଶ ଟଙ୍କା ମାନେ ପାଁ ଶ ଟଙ୍କା ଦେଇତେ ପଡିବ ତ ସେମିତି ସମସ୍ତେ ବି ନଥିଲା କାହା ପାଖେରେ
ଆଜ୍ଞା -ଆଜ୍ଞା।
ତାପରେ ଘର ମାଲିକ ଆସିକି କହିଲେ ଯେ ଆପଣ ବାଧ୍ୟ କରିପାରିବେନି ତ ଯେତିକି ଦଉଚନ୍ତି ସେତିକି ନେଇଯାନ୍ତୁ ଆମ ପାଖରୁ ବି ତ ନଉଚନ୍ତି ନା। ଯେହେତୁ ସେ ସେଠୁ କେଉଁଝର ବାସିନ୍ଦା ତାଙ୍କ ପାଖରୁ ତ ସେ ନେବେ ଯାହାବି ହେଲେ।
ଆପଣ ତ ସାର୍ ଶିକ୍ଷିତ ଭଳିଆ ଲାଗୁଚି ତ ଆପଣ ଜାଣିଥିବେ କି ଆମର ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଆପଣଙ୍କୁ କୌଣସି ଲୋକ ଆପଣଙ୍କୁ ଚାନ୍ଦା ପାଇଁ କୌଣସି ବ ଟି ଆଦାୟ କରିପାରିବନି କି ବାଧ୍ୟ କରିପାରିବେନି ଆପଣ ସ୍ୱଇଚ୍ଛାରେ ଯାହା ଦେଇପାରିବେ- ଆଜ୍ଞା।
ତ-ବଟି ମାନେ ସେ ତ ସେଠି କଣ କରିପାରିବେ ଆପଣ ଯେହେତୁ ସେମାନେ ସେଠି ସ୍ଥାନୀୟ ବାସିନ୍ଦା। ତ ମୁଁ ଆ- ମାନେ ଆପଣଙ୍କର କଥା କୁହନ୍ତୁ ଆପଣ ଧର କେଉଁଝର ରେ ଅଛନ୍ତି ମୁଁ ସେଠି ପଢିବା ପାଇଁ ଯାଇଚି ଆଜ୍ଞା ଆପଣଙ୍କୁ ମୁଁ କିଛି କହିପାରିବି କି?
ଆଜ୍ଞା ନିହାତି କିନ୍ତୁ ଆପଣ ଯଦି ପୋଲିସ୍ ରେ ବି ଆପଣ କିଛି ଅଭିଯୋଗ କରିଥାନ୍ତେ ଆଜ୍ଞା ଟିକେ ଡ- ଯାହେଲେ ଆପଣଙ୍କୁ ଡର ଲାଗୁଥିବ ଟିକେ ସେ ସବୁ
କିନ୍ତୁ ଡର ତ ସେମିତି କିଛି ନାହିଁ ଯେ କଣ କରିବେକି କିନ୍ତୁ ମାନେ ତୁ କଣ କୁହନ୍ତି ନା ମାନେ କଣ ପାଇଁ ଝଗଡା କରିବୁ କଣ ପାଇଁ କାହା ସହ
ଆଜ୍ଞା।
ଏଇଟା ହେଲା କଥା।
ଆଜ୍ଞା।
ଆଜ୍ଞା ତ ସେଇଥିପାଇଁ ସେଠି ବି ଟିକେ ସେଦିନ ସେ ଘର ମାଲିକ ସହିତ ସେ ଯଉ ସ୍ଥାନୀୟ ବାସିନ୍ଦାଙ୍କ ଟିକେ ଝଗଡା ବି ହେଇଯାଇଥିଲା।
ଟିକେ ଯୁକ୍ତିତର୍କ ହେଇଥିବ ଯାହାହେଲେ ବି ଆପ୍
ଆଜ୍ଞା ଯୁକ୍ତିତର୍କ ତାପରେ ସେ ମାନେ ପିଟା ପୁଟି ଉପରକୁ କଥା ପଳେଇ ଆସିଥିଲା।
ଆଜ୍ଞା ଏତେ ବାଟ ପଳେଇଥିଲା କଥା ସେ ସବୁ ଜିନିଷ କିନ୍ତୁ ଭଲ ନୁହେଁ।
ଆଜ୍ଞା ଆଜ୍ଞା ସେଟା ତ ଭଲ ନୁହେଁ କିନ୍ତୁ ଯେହେତୁ ପୂଜା କରୁଚନ୍ତି ସେମାନେ ମାନେ ତାଙ୍କ ମାନେ କମିଟି ହିସାବରେ ସେ ସେ ପୂଜା କରୁଚନ୍ତି ତ ସିଏ କଣ ଚାହୁଁଚନ୍ତି କୁହନ୍ତୁ ନା ମାନେ ଆମେ ଯେମିତି ଆମ ପୂଜା ଟା ଟିକେ ବହୁତ୍ ଭଲରେ ହଉ।
ଆଜ୍ଞା ଆଜ୍ଞା ନିହାତି ନିହାତି ଯେମିତି ପୂଜା ପର୍ବାଣି ସେମାନେ ତାଙ୍କର ପରମ୍ପରାକୁ ଆଗେଇ ଚାଲି
ଆଜ୍ଞା ଏୟା ଆପଣ ତ ଜାଣିିଥିବେ ଗଣେଶ ପୂଜା ଯଉ ସବୁଆଡେ ତ ଆପଣଙ୍କ ଆଡେ ତ ହଉଥିବ ଗଣେଶ ପୂଜା ନା? ହଁ- ଆପଣ ତ କେଉଁଝରରେ ଗଣେଶ ପୂଜା ହଉଥିବ।
ଆଜ୍ଞା।
ଆଜ୍ଞା ତ ଗଣେଶ ପୂଜା ମାନେ କଣ କୁହ ସେଇଟା ଟିକେ ମାନେ ଟିକେ ବେଶୀ ମାନେ କଣ କୁହ ନା ବେଶୀ ଟିକେ କଣ୍ଟ୍ରୋଭର୍ସି ଟାଇପ୍ ର ହୁଏ।
ଆଜ୍ଞା ମୁଁ ଯେମିତି କିି କଟକଣା ସେମିତି କିି ଇଏ ହୁଏ କି ସେଠି ପୋଲିସ୍ ଫୋଲିସ୍ ମାନଙ୍କର?
ଆଜ୍ଞା ପୋଲିସ ତ ସେଠି ଆଜ୍ଞା ଯାହା ହେଲେ ବି ଆପଣ ଯଦି ବାହାଘର ବି କରିବେ ନହେଲେ କଲେଜରେ କିଛି ଯଦି ପ୍ରୋଗ୍ରାମ୍ କରିବେ ଆଜ୍ଞା ସେଠି ପୋଲିସ୍ ମାନଙ୍କୁ ଆପଣ ମାନେ ଡାକିବାକୁ ବାଧ୍ୟ ମାନେ ସେଟା ଯେହେତୁ ମୁନସିପାଲ୍ଟି ଏରିଆ ରେ ଯାଉଚି
ଆଜ୍ଞା ମାନେ ପୌରପାରିକା ପୋ ପୌରପାରିକା ଅଞ୍ଚଳରେ ଯାଉଥିବାରୁ ସେଥିପାଇଁ
ଆଜ୍ଞା, ଆଜ୍ଞା ସେଠି ଆପଣ ବି ଯଦି ଏଇ ଯୋଉ ସାଉଣ୍ଡ ଯୋଉ ସାଉଣ୍ଡ ସିଷ୍ଟମ୍ ଅଛି।
ଆଜ୍ଞା।
ଆଜ୍ଞା, ଯେମିତିକି ଡିଜେ ତ ସେଥି ବିି ଆଜ୍ଞା ଆପଣ ସାଉଣ୍ଡ ମାନେ ବେଶୀ ହେଇପାରିବେନି। ଯେମିତି ଭାରତର ମାନେ ଯୋଉ ନିୟମ ଅଛି।
ଆଜ୍ଞା ଅଶୀ ଡେସିିବଲ୍ ମାନେ ଦବା ପାଇଁ ସେତିକିରୁ କମ୍।
ଆପଣ ସେଠି ବଜେଇ ପାରିବେ। ତାଠୁ ଅଧିକ ମୁୁନିସିପାଲିଟି ଏରିଆରେ ବଜେଇ ପାରିବେନି।
ଆଜ୍ଞା, ଆଜ୍ଞା ଆଉ କିଛି ସମୟ ବି ତାଏ ସମୟର କଟକଣା।
ଆଜ୍ଞା ନାଇଁ ସମୟ କଟକଣା ସେମିତି କିଛି ନଥାଏ। ମାନେ ମାନେ ଆପଣ ଖାଲି ଯିବେ ସେ ଯୋଉ ଉଁ, ପୌର ମାନେ ଯୋଉ ମୁନିସିପାଲିଟି ଟା ସେ ଯୋଉ ଆଣ୍ଟ୍ ଆଜ୍ଞା ପୋଲିସ୍ ଥିବେ। ପୋଲିସ୍ କୁ ଗୋଟେ ଆଜ୍ଞା ଗୋଟେ ଲେଟର୍ ଦେବେ ଯେ ଆମର ଏଇୟା କରିବାର ଅଛି। ଏତିକି ସମୟ କରିବାର ଅଛି ଆପଣ ଟିକେ ଦେଖିବେ ଆସିକି।
ଆଜ୍ଞା।
ଆଜ୍ଞା ତ ସିଏ ଆସିକି ତାଙ୍କର ସବୁ ବୁଝାବୁଝି କରନ୍ତି। ତାଙ୍କ ସେ ତାଙ୍କର ଆଜ୍ଞା ଏ ମାନେ ଧରିକି ଆସନ୍ତି ସମସ୍ତଙ୍କୁ ଯେତିକି ସି- ଆପଣ ଯେତିକି ଜଣ କହିଥିବେ ସେ ତିକି ଜଣଙ୍କୁ ଧରିକି ଆସି ବୁଝାବୁଝି କରନ୍ତି ମାନେ ଜଗା ଜଗି କରନ୍ତି।
ସେ ଅନୁମତି ମଞ୍ଜୁରୀ ଦେଲେ ଆପଣ କାମ କିମ୍ ଯେମିତି କି ଆଗେଇ ବ-ଚାଲନ୍ତି ଆଜ୍ଞା, ନିହାତି।
ଏବେ କାହିଁକି ନା ଗାଁ ଗହଳି ରେ ତ ସି ସେମତି ହୁଏ ନାଇ ନା।
ନାଇଁ ନାଇଁ ଆଜ୍ଞା ଗାଁ ଗହଳିରେ ତ ଉଁ, ଯେତେ ଜୋରରେ ଡିଜେ ବାଜୁ ଯେତେ ଜୋରରେ କି ଲୋ କଙ୍କର କୌଣସି କି ଅ ଏମ୍ବ ଆମର କହିଲେ କି ଯେମିତି ମେଡିକାଲ୍ ପେସେଣ୍ଟ, ମାନେ ମେଡିକାଲ୍ ଯେମିତିକି ରୋଗୀ ଟି ଥାଆନ୍ତୁ। ତାଙ୍କର କୌଣସି ଚିନ୍ତା କାଆର ନାଇ। ନେ ଡିଜେ ବା ଯେ ଦରକାର ବାଣ ବି ଫୁଟେଇବେ ମସ୍ତେ, ଆଉ ସେ ସବୁ ଲୋକ ଆଜ୍ଞା, ଆଜ୍ଞା ନିହାତି, ନିହାତି ସାର୍। ସହର ଉପରେ ତ ସେ ସବୁ ଜିନିଷକୁ ମାନିବାକୁ ବାଧ୍ୟ ହବୁ।
ଆଜ୍ଞା।
ନେହ
ଆଜ୍ଞା ତାପରେ ବି ଆମର ଗୋଟେ ଫ- ପ୍ରୋଗ୍ରାମ ଥିଲା ତ ସିଏ କଣ କଲେ ନା ମାନେ ଏଇ ଯୋଉ ବିଶ୍ଵକର୍ମା ପୂଜା ପାଇଁ।
ଆଜ୍ଞା।
ଆଜ୍ଞା ତ ଆମେ ଯାଇଥିଲୁ ମୁନିସିପାଲିଟି ଏରିଆକୁୁ ମାନେ ସେ ଯୋଉ ପରମିସନ୍ ଆଣିତେ।
ଆଜ୍ଞା ଅନୁମତି ଆଣିତେ।
ଆଜ୍ଞା କିନ୍ତୁ ମନା କରିଦଲେ ସେ। କହିଲେ ତୋମେ କଲେଜ୍ ଛୁଆ ତୋମେ ତ ପାଠ ପଢିତେ ଆସ ତୋମେ ଆଣିକି ମାନେ ଭସାଣି କରି କଣ କରିବ?
ଥରେ ଆପଣଙ୍କୁ ନିବୃତ୍ତ କରିବା ଏ ମାନେ ଆବୃତ କରିବା ପାଇଁ ଚାହୁଁ ନଥିଲେ ସେମାନେ।
ଆଜ୍ଞା ନାଇଁ ଆଜ୍ଞା ସେମିତି ନୁହେଁ। ତାପରେ ସେଥିପାଇଁ ମନା କରିଦେଲେ ତ ସେ ଆମେ ବି ଆଣିପାରି ଆଉ ଆମେ ହେଲା କଣ କଲୁୁ ଲାଷ୍ଟ କୁ ବକ୍ସ କୁ ମାନେ ଯୋଉ ସାଉଣ୍ଡ ଥିଲା ତାକୁ ଗାଡିରେ ଲଦିକି ତାପରେ ସେଥିରେ ଭସାଣି କଲୁ।
ଆଜ୍ଞା।
ଆଜ୍ଞା।
ହୁସରେ ଆଜ୍ଞା ଥରେ ମୁଁ ଆଜ୍ଞ, ଆଜ୍ଞା ନିହାତି, ନିହାତି, ନିହାତି ଆଜ୍ଞା।